ଶୁଭସନ୍ଧ୍ୟା।
ସନ୍ଧ୍ୟା ଶୁଭସନ୍ଧ୍ୟା କଣ ବଜାର ଗଲ ନା କଣ?
ହଁ ଆଉ ଟିକେ ପଅରେ ଯିବି। ଦେଖିବା ନହେଲେ ଯାଇକି ଆଉ ଯିବି ନହେଲେ କଣ ହଉଛି ଦେ ଏ ବେଗା ଯାଉଛି ବାହାରେ ବି
ଓହୋ
ହେତା ରେଡି ହେଇକି ଗଲାବେଳେ ତ ଲାଗିବ ଯାହାେଲେ ଲାଗିବ କୋଡିଏ ମିନିଟ ଖଣ୍ଡେ ଆଉ।
ଓହୋ। ହଁ କୋଉଠି କହୁଥିଲି ହଁ ସେଇଠୁ ଗଲୁ ବାହାରିଲୁ ଜଳପ୍ରପାତରୁୁ ବାହାରିଲୁ ସେ ଜଷ୍ଟ ପହଞ୍ଚିବା ପୂର୍ବରୁ ଜଳଖିଆ କଲୁ। ଜଳଖିଆ କଲା ବେଳୁ ମତେ ସବୁ ପଚାରୁଛନ୍ତି ଆଉ ତୁ କେମିତି ସବୁ ଶୋଇଲୁରେ? ମାନେ ତତେ କଣ ହେଇଥିଲା କିଏ ସବୁଟା ମତେ ଉଠି ଉଠି ପଚାରୁଛନ୍ତି ମାନେ କଣ ମୋତେ ପଚାରୁଛନ୍ତି ତାପରେ ସମସ୍ତେ କହୁଛନ୍ତି ନାଇଁ ସାର୍ ତୋତେ ଡାକିଲେ କେତେ ଥର ଡାକିଲେ ତୁ ଉଠିଲୁନି ବୋଲି ମୁଁ ଭାବିଲି ଓ ହୋ ଏମିତି କଥା ବୋଲି
ହେଲା ସହାୟ ହେଲୁ ବୋଲି
ମଲ ନା କଣ ତାପରେ ମତେ ଆଉ ଗୋଟେ କଥା ସବୁ କହିଲେ କି ଆଉ ମାନେ ମୋର ଡ୍ରେସ୍ ଡେ ପିନ୍ଧିବା ଯୋ ଷ୍ଟାଇଲ ଟା ବହୁତ ଭଲ ଲାଗୁଛି ଗଲେ
ହ ଆଲାଦା ଆଉ
ମାନେ ପୁଅ ଝିଅ ପୁଅ ଝିଅ ଉପର ଉପରବେସ ତ ନାହିଁ ତଳ ବେଚ ସେ ବଡ଼ଦିଦି ମାନେ। କହିଲେ ଆମେ। ତୁ ଟିକେ ଆମର ସାର୍ ଟିକେ ବେଶୀ ଜେଣ୍ଟଲ ମେନ୍ ଭଳିଆ ଦେଖା ହଉଛୁ କହିଲେ।
ହୁଁ ହୁଁ।
ତାପରେ ସେ ମୁ ଜ୍ୟାକେଟ ଯୋଉ ଇଏ ଏଟା। ଖାକି କଲର ର।
ହୁଁ।
କହିଲେ ଆଣି ଦେଇ ଯାଇ ଥିଲେ ଏମତି ସବୁ କଥା।
ହୁଁ ଭଲ ଲାଗିଲା ସମସ୍ତେ କହୁଥିଲେ ଆଉ ଟିକେ ଟିକେ ମତେ ଖୁସି ଖୁସି ଲାଗୁଥିଲା। ଓ ହୋ।
ଆମେ ଏକା ରହିଗଲୁ ଆଉ।
ତାପରେ ଗଲୁ ଜିରାଙ୍ଗ ଗଲୁ। ଜୀରାଙ୍ଗ ଗଲୁ ଫାଷ୍ଟ ସ୍ତୁପ ଆଡ଼କୁ ଗଲୁ। ସ୍ତୁପ ଯାକ ଥିଲା ସେଇଠେ ସବୁ ଝିଅମାନେ ଡ୍ରେସ୍ ପିନ୍ଧି ଥିଲେ ଫଟୋ ଦେଖିଥିବୁ ବଲେ। ମୋ ଭଉଣୀ ମାନେ ପିନ୍ଧିଥିଲେ।
ହୁଁ।
ପିଲାମାନଙ୍କୁ ପିନ୍ଧଉଥିଲେ ଯେ ପିଲାମାନେ ବାଣୁଆ ଲେଖା ଦେଖା ଯାଉଥିଲେ।
ହଁ।
ମୁଁ ଭାବିଲି ପିନ୍ଧିବି ବୋଲି ତାପରେ ଦେଖିଲି ନାଇଁ ନାଇଁ ଏ ବାଣୁଆ ଭଳିଆ ଦେଖା ଯାଉଛି।
ପିନ୍ଧିଥାନ୍ତୁ ନା ହୋଲିରେ ଯେମତି ବାଣୁଆ ବାଣୁଆ ଭଳିଳା ଦେଖା ଯାଉ ଥିଲୁ ସେମତି ଦେଖା ଯାଇଥାନ୍ତୁ।
ହୁଁ।
ହୋଲିରେ ମନ ଅଛି କି ନାଇଁ କି ବାଣୁଣୁ ଭଳିଆ ଦେଖା ଯାଉଥିଲୁ। ଟୋପି ଫୋପି ମାରିକିରି ଖାଲି ଗୋଟେ ବନ୍ଧୁକ ଟେ ଧରେଇ ଦେଇଥିଲେ ତ ହେଇଥିଲା ବାଣୁଆ ଆଉ।
ହଁ ପରା ସେ ଦଣ୍ଡ ନାଚରେ ବାଣୁଆ ବାହାରିଲେ ଲେଖା ଦେଖା ଯାଇଥ୍ ଥାନ୍ତି ପୁରା। ମତେ କିଏ ଗୋଟେ ସାର୍ ଗୋଟେ କହିଥିଲା ବୋଧେ ବାଣୁଆ ଭଳି ଦେଖାଉଥିଲା ବୋଲି।
ଉଁ ସନ୍ତୋଷ ସାର କହିିଥିଲେ।
ଆଉ କଣ ହେଇ ହଁ ହଁ ଠିକ୍। ଠିକ୍ ଠିକ୍ ପ୍ଲସ ଟୁ ରା ରେ କହିଥିଲେ ‌।
ହୁଁ।
ହଁ ଉଁ ସେଇ ତୁ କଣ ହେଇଛି। ତ ପାହାଡ଼ କୁ ସେଇଟା ସବୁ ଦେଖିଲୁ। ବିଭିନ୍ନ ପ୍ରକାର ସବୁ ସ୍ତୂପ ଯାକ ଥିଲା ସେ ସ୍ତୂପ ଉପରେ ମୂର୍ତ୍ତି ଯାକ ଥିଲା। ଫଟୋ ଫଟୋ ଉଠେଇଲୁ ସମସ୍ତେ ଦେଖିଥିବୁ ତ ଫଟୋ।
ହଁ।
ତାପରେ ସେଇଠୁ ବାହାରିଲୁ ତାପରେ ଗଲୁ ବୁଦ୍ଧ ମନ୍ଦିର।
ହଁ।
ବୁଦ୍ଧ ମନ୍ଦିରରେ। ଆମେ ସେଠା ବୁଦ୍ଧ ମୂର୍ତ୍ତି ଗୋଟେ ଥିଲା ପାଖାପାଖି ଦଶ ଜଣ କି ବାର ବାର ଜଣ ପୁରା ମଣିଷକୁ ସିଧା ସିଧା ରଖିଲେ ଯେ ଜଡ଼େ ବଡ଼ ମୂର୍ତ୍ତି ହେବନି ସେଡିକିଟା ପୁରା।
ଦଶ ବାରଟା ମଣିଷକୁୁ ରଖିଲେ ଯେତିକି ହେବ।
ହଁ ଜେଡେ ବଡ ମୁ
କେତେ ଫୁଟ ମାନେ ମିନିମ ହଉଥିବ ତାହେଲେ ଦଶ ବାରଟା ହେଲେ।
ଜଣେ ଯଦି ମିଟରଟେ ଲେଖା ଜଣେ ଯଦି ମିଟରଟେ ଲେଖା ଗୋଟେ ମଣିଷ ମିଟରଟେ ଦିଇ ମିଟର ଲେଖା ଦେଢ଼ ମିଟର ଲେଖା ଧରଲେ କେତେ ହେଉଥ ଗୋଟେ ମଣିଷଟେ ତୁ କେତେ ହଉ
ଏ କେତେ ପାଞ୍ଚ ଫୁଟ ପାଖାପଖି ହଉଥିବେ ଗୋଟେ ଗୋଟେ ମଣିଷ ଷାଠିଏ ଫୁଟ ରହିଥିବ। ହ୍ୟାଲୋ।
ହେଲ୍ କରିପାରୁନି।
ଷାଠିଏ ଫୁଟ ର ହେଇଥିବ ଯାହାହେଲେ ବି।
ମ ବଳିଆ ଭଂସୁ ଦଶଟା। ତାପରେ ବଡ଼ ମନ୍ଦିରଟା ବି ତାର ବଡ ହେଇଥିଲା। ହେଟା ହଷ୍ଟେଲ ଟାଇପର ଗୋଟେ ଥିଲା ମାନେ ରହିବା ପାଇଁ ବାସସ୍ଥ ତଳେ ବଳିଆ ଆସେ ବୁଦ୍ଧ ଧର୍ମର ଲୋକମାନଙ୍କର ଥିଲା ମୁ ଆମେ କଥା ହେଲୁ ସେ ବୁଦ୍ଧ ଧର୍ମର ଲୋକମାନଙ୍କର ତ ସେମାନେ କହିଲେ ଆଉ ଏଇଠି ଆମେ ରହୁଛୁ ଶିକ୍ଷା ଗ୍ରହଣ କରୁଛୁ। ତାଙ୍କର ଜୀବନଶୈଳୀ ବିଷୟରେ ଟିକେ ଟିକେ କହିଲେ। ସ ସକାଳୁ ଉଠୁଛୁ ନେପାଳରୁ ସେମାନେ ପୁଣି ଆସୁଛନ୍ତି।
ନେପାଳ ରୁ ଆଇ ଏଠି ଅଛନ୍ତି।
ହୁଁ ନେପାଳ ରୁ ଆସିନି ଏଠି ଆସି ସବୁ ପୂଜା ପାଠ କରୁଛନ୍ତି ଶିକ୍ଷା ଗ୍ରହଣ କରୁଛନ୍ତି। ସାନ ସାନ ପିଲାକ ଥିଲେ ଲଣ୍ଡା ହେଇକି। ସେଟା ସେ ଲୋକ ପଚାରିଲୁ ଆମେ ସେ ବୁଦ୍ଧର ଧର୍ମର ଲୋକଙ୍କୁ ପଚାରିଲୁ ଆଉ କଣ କଣ ସବୁ ତ ସେ ସାମ୍ନାରେ ବୁଦ୍ଧ
ତମ ମାନେ କଣ ଶିଖିଲ କି ନାଇଁ ତୁ କଣ ଶିଖି
ହଁ ପରା ସେଇଟା ପରା କହୁଛି ଶୁଣେ। ବୁଦ୍ଧ ମୂର୍ତ୍ତି ବୁଦ୍ଧଙ୍କ ମୂର୍ତ୍ତି ସାମ୍ନାରେ ଚାରିଟା ଚିତ୍ର ଥିଲା।
ହଁ
ମୋତେ ଏଇଟା ଦେଖିବା ପାଇଁଁ ରାକ୍ଷସ ଚିତ୍ର ଭଳିଆ ଲାଗୁଥିଲା ‌।
ହ ପଚାରିଲୁ ସେ ଚିତ୍ର ଯାକ କାହାର ବୋଲି ତ ସେ ସବୁ କହିଲେ ତାଙ୍କର ଧର୍ମ ଅନୁସାରେ ଆଗ ପୃଥିବୀରେ ଚାରି ପ୍ରକାର ଇଏ ରହୁଥିଲେ। ମଣିଷ, ଦେବତା, ରାକ୍ଷାସ ତ ଆଉ ଗୋଟେ ଜାତି ଯେଉଁମାନେ କି ଯ ଟିକେ ସାନ ସାନ ଆଉ ତାଙ୍କର କାନ ବଡ଼ ବଡ଼ ଏମିତି ଗୋଟେ ଜାତିରେ ରହୁଥିଲେ।
ଓହୋ
ଏମିତି ଚାରି ପ୍ରକାର ଜାତି ରହୁଥିଲେ ତାଙ୍କ ଭିତରେ ସବୁବେଳେ ଯୁଦ୍ଧ ଚାଲିଥିଲା ଯୁଦ୍ଧ ଚାଲିଥିଲା। ଥରେ ଏଇ ଯୁଦ୍ଧକୁ ସମାପ୍ତ କରିବା ପାଇଁ କଣ ହେଲା ନା ଚାରିଜଣ ଦ ଲୋକ ବାହାରକୁ ଆସିଲେ। ହୁଁ ଉଦୟ ହେଲେ ଉଦୟ ହେଇକିନା ପୃ ପୃଥିବୀକୁ ଚାରି ଭାଗରେ ବିଭକ୍ତ କରିଦେଲେ ଭାଙ୍ଗିଦେଲେ ପୃଥିବୀକୁ। ଏଇ ଚାରିଟା ଭାଗର ରାଜା ବୋଲି ସେମାନେ ହୁଁ ଏଇ ଚାରିଟା ଆ ଇଏର ରାଜା ବୋଲି ଚାରିଜଣଙ୍କୁ କୁହାଯାଏ। ତାଙ୍କର କଣ କଣ ସବୁ ନାଁ ଥିଲା ମୋର ତ କ୍ଷାଲ ପଡୁନି ବୁଦ୍ଧ ଧର୍ମର ଇଏ ମାରିଲେ ଜଣାପଡ଼ିବ।
ହଉ ଯାହା ହଉ ଶିକ୍ଷା ଗ୍ରହଣ କରିକି ଆଇଛୁ ତାହେଲେ।
ହୁଁ। ତାପରେ ଜୀବନଶୈଳୀ ବିଷୟରେ କହିଲେ ସକାଳୁ ଉଠୁଛନ୍ତି, ଖାଉଛନ୍ତି। ତା ସିଏ ହବ ଗୋଟେ କୁଡିଏ ବାଇଶ ବର୍ଷର ପିଲାଟେ ହବ ତାର ଫୁଣି ଶିକ୍ଷକ ଜଣେ ଥିଲା। ଆସେ କହିଲା କି ଆମର ଗୁରୁ ସମସ୍ତଙ୍କୁ ଆମକୁ ଶିଖଉଛନ୍ତି। ଆମର ସବୁ ଟ୍ରେନିଂ ମାନେ ଶିକ୍ଷା ଗ୍ରହଣ କରୁଛନ୍ତି ୟାଆଡ଼େ ସବୁ ବତଉ‌ଛନ୍ତି। ଆମର ଜୀବନ କେମିତି ଅସଲରେ ଜୀବନଚକ୍ର ବିଷୟରେ ବତଉଥିଲା।
ହେଲା ତ ସବୁ ତ ଶିକ୍ଷା ଗ୍ରହଣ କରି ପଳେଇ ଆଇଚ।
ତାପରେ ଗଲୁ ସେ
ଆଉ ଶିକ୍ଷକ ଚାକିରି ଟା କେବେ ତାହେଲେ ପାଉଛୁ। ଆ ଶିକ୍ଷା ଗ୍ରହଣ କରି ସାରିଲୁଣୁ ଶିକ୍ଷା ତାର ପିଲାଙ୍କୁ ଏଥରେ ଶିଖିବାର ଅଛି ନା।
କଣ ହବ ଯେ ସେ ପରୀକ୍ଷା ଫଳ ବାହାରୁ ପରୀକ୍ଷା ଫଳ ବାହାରିଲେ ଟିକେ ମନଟା ଶାନ୍ତି ପାଇବ ସନା।
ହେଇଯାଉ ହେଇଯିବ।
ଶିକ୍ଷକ ପରୀକ୍ଷା ଫଳ ବାହାରିଲେ ଯାଇନା ଜଣାପଡ଼ିବ।
ହେଇଯବ ହେଇଯବ ଶୀଘ୍ର ହେଇଯିବ।
ଆ ଚ
ତୁ ତ ଶିକ୍ଷ ତୁ ତ ଶିକ୍ଷକ ହେଇକି ଅଛୁ ଆଉ ଶିକ୍ଷା ଗ୍ରହଣ କରି ସାରିଲୁଣୁ ଆଉ।
ନାଇଁ କରେ। ହଁ ପ୍ରଦାନ କରାଯିବ ଯଦି ଶିକ୍ଷକ ହେଲେ। ଦେଖାଯାଉ ଏମିତିରେ ବି ଟିକେ ମୁଣ୍ଡରେ ବ୍ୟଥା ଚାଲିଯି ଏଇଟା ପାଇଁ।
ହୁଁ ତୁ ତ ବିଜ୍ଞାନ ନେଇନଥିଲୁ କଳା ହଁ ନେଇଥିଲୁ। ତ କଳାରେ ହିଁ ପଢେଇିବୁ ଆଉ।
ହୁଁ। ପଢ଼େଇବେ ସାମାଜିକ ବିଜ୍ଞାନ ଆଉ ତ କୋଉଟା ମୋ ଦ୍ଵାରା ହେଇପାରିବନି।
ହଁ।
ସାମାଜିକ ବିଜ୍ଞାନରେ ନାହିଁ ଓଡିଆ। ସାହିତ୍ୟ ହବନି ବୋଧେ ମୁଁ ଯେଉଟାରେ ପ ପଢ଼ିଚେ। ନାଇଁ ଇଂରାଜୀ ବି ହବନି। ମୁଁ ଯୋଉଟାରେ ପଢ଼ିଛି। ମୁଁ ରାଜନୀତି ବିଜ୍ଞାନ କରିଛି ହିଷ୍ଟ୍ରି ଇତିହାସ ପଢ଼ିଛି। ତ ଏଇଟା ଅନୁସାରେ ମୋର। ଯୋଉ ଯୁକ୍ତ ତିନି ଥିଲା ସେ ଅନୁସାରେ। ଦେଖିବା ଗଲେ ମୁଁ ଦେଇପାରିବି ଆମର ସାମାଜିକ ବିଜ୍ଞାନ ନେଇପାରିବି।
ହୁଁ ଆଉ ସେ ଭଲ।
ହୁଁ ରପୋ ପଢେଇବା ହିସାବରେ ଏଇଟା ତୋର କୋଉଟା ତୁ ପଢେଇବୁ ସେଇଟା କଉ କହୁଛନ୍ତି ସେମାନେ।
ହୁଁ।
ମୋର ଏଇ ଦିଟା ଅଛି! ମୋର ଇତିହାସ ତତେ ଚାରଟା ଉଁ ବିଷୟ ଭିତରୁ କୋଉ ଦିଟା ବି ରଖିବାକୁ ପଡିବ, ଇତିହାସ ଭୂଗୋଳ! ଅର୍ଥନୀତି ଆଉ ଉଛି ରାଜନୀତି ଏଇ ଚାରିଟା ଭିତରୁ ଦିଟାତ ପଳିଥେଉ ଯେମିତି ହେଲେବି!
ଆଉ ଆ ମୁଁ ପଢିଚି!
ଉଁ ଯୋଉମାନଙ୍କର
ମୋରତ ଯୁକ୍ତ ଦୁଇରେତ ମୋର ଥିଲା! ମୋର ଏରା ସବୁ ସଚି ଏଁ ବିଷୟ ଥିଲା! ଆଉ ଯୁକ୍ତ ତିନିରେତ ଇତିହାସ ଥିଲା! ଭୂଗୋଳତ ରଖୁ ନଥିଲି ମୁଁ! ରାଜନୀତି ବିଜ୍ଞାନ ମୋର ଥିଲା! ଓ ହଁ ମୋର ବି ହେଇପାରିବ! ପରୀକ୍ଷା ଫଳ ବାହାରିଲେ ଯାହା ଜଣା ପଡିବ ଆଉ!
ହଁ ପରା ପରୀକ୍ଷା ଫଳ ବାହାରିଲେ ଜଣା ପଡିବ କଣ ହଉଚି ବୋଲି! ଯେଉ ଶୀଘ୍ର ଟିକେ ବାହାରିଲେ ଖୁସି ଲାଗନ୍ତା!
ହୁଁ ବାହାରିବ ବାହାରିବ ବ୍ୟସ୍ତ ହୁଅନା ବାହାରି ପଡିବ!
ହୁଁ ଦେଖାଯାଉ କଣ ହଉଚି, ତାପରେ ମୁଁ କେତେ ଜଣଙ୍କୁ ପ ଚାରଲି କଣ କରିବ ବୋଲି ସେମାନେ କହିବେ ସବୁ ଏଇଟା ପରୀକ୍ଷା ଟା ଖରାପ ହେଇଚି ବୋଲେ ଉଁ ଶିକ୍ଷକ ପରୀକ୍ଷା! ତାପରେ ଏବେତ ପିଜି ଆଡ଼ିମିସନ କଲି, ଦେଖାଯାଉ କଣ ହଉଚି!
ହେବ ହବ ଭଲ ହବ ଆଗକୁ ବି ଭଲ ହବ!
ଏକାଥରକୁ ଦିଟାଆକ ସରେଇ ଦେବି ବୋଲି ଭାବୁଚି! ଯାହା ଫଳରେ ଏ ଶୀଘ୍ର ଚାକିରି ଗୋଟେ ପାଇଯିବି!
ନିଜ ଗୋଡରେ ଠିଆଉ!
ହଁଅ ନାଇଁ ଏବେବି ନିଜ ଗୋଡରେ ଏକାଠିଆ ହଉଚି!
ହ ହୋ ହଉ ହଉ ହଉ ଆ ନିଜ ଗୋଡରେ ଟିକେ ଯାଇକି ଆଇବା ନହଲେ ବଜାର!
ଯିବା ବଜାର ଯିବା!
ହଁ ଆ ଦେଖିବା ଯିବା ଆଉ କଣ କରିବା, ଘରେ ବି ଜାଲ ଜୋସ ଅଛି!
ହଉ ଚା ତାହେଲେ ଯିବା ଟିକେ ବୁଲିକି ଆସିବ ବଜାର ଆଉ!
ହଉ!
ଓ ମୁଁ ବାହାରିକି ଆସୁଚି ରଖିଲି!
ହଉ ବିଦାୟ!
ହଉ ବିଧାୟ!